ହ୍ୟାଲୋ।
ହଁ
ମୁଁ କଣ କହୁଥିଲି କି ତମେ ଆଜି ସକାଳେ କେ ତେବେଳେ ଉଠିଲ ମ?
ମୁଁ ଆଜି ଉଠିଲି, ଚାରିଟାରେ ଥରେ ଉଠିଥିଲି ପାଞ୍ଚଟାରେ ଥରେ ଉଠିଥିଲି ଛଅଟାରେ ଥରେ ଉଠିଥିଲି ସାତଟାରେ ଥରେ ଉଠିଥିଲି।
ଓହୋଃ ଏତେ ଥର ଉଠୁଛ ତାହେଲେ ତମେ, ଆଉ ଶୋଇନ କି ମାନେ ରାତିରେ ଶୋଇ ଦେଇକି ଯେତେବେଳେ ଠିକ୍ ସକାଳ ହେଇଯାଇଛି ସେତେବେଳଠୁ ତମେ ଉଠୁଛ ଆଉ ନା କଣ?
ହଁ ଆଜି କିଛି କାମ ବି ନାହିଁ ତ ସେ ଯୁଗୁରୁ ଆଉ, କାରଣ ଆଜି ସବୁ ବହୁତ ଛୁଟି ଅଛି। ରଜ ପାଇଁକି ନା, ତାପରେ ଆଜିଠାରୁ ଛୁଟି ଅଛି ପୁରା ମଙ୍ଗଳବାର ଯାଏଁ ସେଇ ଯୁଗୁରୁ ଅଭ୍ୟାସ ହେଇଗଲାଣି ନା ସକାଳୁ ଉଠିବାର ଉଠୁଛି ଶୋଉଛି ଉଠୁଛି ଶୋଉଛି ଆଉ।
ଓହୋଃ, ଆଉ ତମେ ଆଜି ନୂଆ ପାଉଁଜିଟି କିଣୁଥିଲ ମୁଁ ଦେଖିଲି, କଣ କେମିତି ପାଉଁଜି ତମକୁ ଲାଗିଲା?
ପାଉଁଜିଟା ମତେ ଭଲ ଲାଗିଲା ଆଉ ସେ ପାଉଁଜିଟା ମୁଁ ବି ଆପଣଙ୍କୁ ଥରେ ଦେବି ଆପଣ ପିନ୍ଧିବେ।
ହଁ ହଁ ତମେ ତ ଆଜି ଯାହେଲେ ବି ମାମୁଁ ଘର ଯାଉଛ। ଆଉ ସେଠି ତମେ ତମର ପାଉଁଜ୍ ଜି ଆଉ ଯୋଉ ନୂଆ ଚୁଡ଼ି କିୁ କଣ କାଶମୀର ବ୍ୟାଙ୍ଗଲସ ସେଟା ତମେ ସେଇଠି ପିନ୍ଧିକି ଇଏ କର ବ ଆଉ ଶେଷ ରଜରେ ତମେ ଏଇଠିକି ଆସିଲା ପରେ, ମତେ ଟିକେ ସେଇଟା ଦେଇଦବ ଆଉ। ମୁଁ ଟିକେ ସେଇଟା ପିନ୍ଧିକି କି ରଜରେ, ନୂଆ ଡ୍ରେସ ଗୋଟା ପିନ୍ଧିକି ତମ ପାଉଜି ଆଉ କାଶ୍ମୀର ବେଙ୍ଗଲସ ପିନ୍ଧିକି, ମୁଁ ଟିକେ ଏମିତି ସଜ ହେଇକି ଫଟୋ ଉଠେଇବି ବ୍ରହ୍ମେଶ୍ଵର ମନ୍ଦିରରେ ଆଉ ନା କଣ?
ହଁ ହଁ ଆଉ ତ ଆପଣ ତ ଜାଣିଛନ୍ତି ମୋର କାଶ୍ମୀରୀ ବେଙ୍ଗଲ ଚୁଡ଼ି ଦି ପଟ ଭାଙ୍ଗି ଯାଇଚି। ଆଉ କିଏ ଭାଙ୍ଗିଚି ସେଇଟା ଆପଣ ବି ଜାଣିଛନ୍ତି। ଆପଣ ହିଁ ଭାଙ୍ଗିଚନ୍ତି, ତାପରେ ଆ ଆମେ ଯଉ ଯିବୁ ମାମୁ ଘରକୁ ଆଜି ଆମେ ଚାରିଟା ବେଳେ ପଳେଇବୁ ଆଉ ଆମେ ଆଜି କିଣ୍ଡର୍ ଜୟ ଖାଇଥାନ୍ତି କିଣ୍ଡର୍ ଜୟ ଖାଇବାନି। ଦଶ ଟଙ୍କିଆ କିଣ୍ଡର୍ ଜୟ ଆପଣ କାଲି କହିଥିଲେ ଖାଇବା ବୋଲି।
ତମେ ମତେ ସିନା ଦଶ ଟଙ୍କିଆ କିଣ୍ଡର ଜୟ ମିଳି କହିଚ। ହେଲେ ଏଇଠି ପା ବିଲେଇ ମତେ କହିଛି କି ନା ସେଟା ଦଶ ଟଙ୍କିଆ ନୁହେଁ, କୋଡିଏ ଟଙ୍କିଆ ଗୁଡା। ଆଉ ତାର ଟେଷ୍ଟ ଟା ମାନେ କିଣ୍ଡର ଜୟ ଭଳିଆ ବି ଏତେ ଭଲ ନୁହଁ। ସବୁ ସେଗୁଡା କୋଡିଏ ଟଙ୍କିଆ ଗୁଡା।
ନା ସେ ଭୁଲ କହିଚନ୍ତି। ମୁଁ ତ ମୁଁ ଯଉ ଖାଇଥିଲି ସେ କିଣ୍ଡର ଯୟ ଦଶ ଟ ଯୋଉ ପଚାଶ ଟଙ୍କିଆ କିଣ୍ଡର ଯେମିତି ଲାଗେ ସେ ପୁରା ସେମିତି ହିଁ ଲାଗେ। ଆପଣ ନହେଲେ ଗୋଟେ ଆଣିକି ଥରେ ଟେଷ୍ଟ କରନ୍ତୁ ତାପରେ ମତେ କହିବେ। ଆଉ ନହେଲେ ମୁଁ ଏଇନା ଦୋକାନ ଯାଉଚି। ମୁଁ ଗୋଟେ ନେଇକି ଆସିବି ଯଦି ଆମକୁ ଭଲ ଲାଗିଲା ତାହେଲେ ଆମେ ଆଉ ଦିଟା ଆଣିବା। କାରଣ ମୁଁ ଥରେ ଖାଇଥିଲି ସେଇଟା ପୁରା ରିଅଲ ଭଳିଆ ଲାଗୁଥିଲା। ଆଉ ଆପଣ କେବେ ଜାଣିନଥିଲେ ନା ଆପଣ ଥରେ ଆଣିକି ଖାଆନ୍ତୁ ତାପରେ ଜାଣ ସେଇଟା କୋଡିଏ ଟଙ୍କିଆ ବି ନାହିଁ ସେଇଟା ଦଶ ଟଙ୍କିଆ। ଆଗରୁ ଆସୁଥିଲା ପାଞ୍ଚ ଟଙ୍କିଆ। ଏବେ ସେ ପାଞ୍ଚ ଟଙ୍କିଆ ଟା ବି ଆସୁନି ଏବେ ଦଶ ଟଙ୍କିଆ ଆସୁଚି।
ତମେ ଯଉ ଦଶ ଟଙ୍କିଆ ଟା ଖାଇଥିଲ ଏବେ ବୋଧେ ସେଇଟା ବଢିକି କୋଡିଏ ଟଙ୍କି ହେଇଯାଇଚି।
ନା ନା ମୁଁ ଆର ମାସରେ ହିଁ ଖାଇଥିଲି ତ। ଆ ଏବେ ଆର ମାସରେ ତ ଦଶ ହି ଥିଲା। ଏବେ କୋଡିଏ କେମିତି ହେଇଯିବ?
ହଁ ଯେ ବଟ ତମେ ଯେହେତୁ ଆର ଇଏ ରୁ ଖାଇଥିଲ ନା, ଆର ମାସ ମାସ ର ଗ୍ୟାପ ହେଇଗଲାଣି ତ ଯଦି ପଢି ଯାଇଥିବୁ ତାହେଲେ?
ବଢିଯାଇଥିଲେ ପଳେଇ ଆସିବା। ଆଉ କାହିଁ ଆଣିବା ଆମେ ତ ଅ ଯଉ କୋଡିଏ ଟଙ୍କା ଦେଇକି ଆଉ କାହିଁ ଆଣିବା ବଢି ଯାଇଥିଲେ ପଳେଇ ଆସିବା ଆଉ ଆଣିବାନି?
ନାଇଁ ଯଦି ହବ ଗୋଟେ ଖଣ୍ଡେ ନେଇ ଆସିବା ଦି ଜଣ ମିଶିକି ଯଦି ହବ ଖାଇଦବା ନା କଣ କହୁଚ? ଆଉ କାହିଁକି ଆସଛି ଥରେ ତ ଯେତେ ଯାହା ହେଲେ ବି ଆମେ ଖାଇବା ନା ମାନେ ଟ୍ରାଏ ତ କରିବା ଏଟଲିଷ୍ଟ?
ସବୁ ନୂଆ ଜିନିଷ ଖାଇବା କଥା। ଥା। ଆଉ ଏବେ ତ ସବୁ ରେଟ୍ ବଢିଗଲାଣି। ଆଗରୁ ତ ଦଶ ଟଙ୍କାରେ ଗୁପଚୁପ ଦଉଥିଲେ। ଆଗରୁ ଦଶ ଟଙ୍କାରେ ପାଞ୍ଚଟା ଗୁପଚୁପ ଦଉଥିଲେ। ଏବେ ଦଶ ଟଙ୍କାରେ ଦିଟା କିନ୍ତୁ କୋଡିଏ ଟଙ୍କାରେ ଦଶଟା ଦଉଚନ୍ତି।
କୋଉଠି ମ ଆମ ଆଡେ ତ କୋଡିଏ ଟଙ୍କାରେ ଆଠଟା ଗୁପଚୁପ ଦଉଚନ୍ତି। ଦଶ ଟଙ୍କାରେ ଚାରିଟା ଗୁପଚୁପ ଦଉଚନ୍ତି। ଆଉ କେତେଟା ଜାଗାରେ କହୁଚନ୍ତି କି ଆମେ ଦଶ ଟଙ୍କାର ଗୁପଚୁପ ଦବୁନି ହି, ତମକୁ ଯଦି ଖାଇବାର ଅଛି କୋଡିଏ ଟଙ୍କାରେ ଖାଅ। ଆରେ କି କଥା ଭାଇ? ଆମ ଯଦି ଦଶ ଟଙ୍କାରେ ବୋଲି ଚାରିଟା ହିଁ ଖାଇବାର ଅଛି। ତମେ କାଇଁ ଦବନି? ଆମେ ତ ଦଶ ଟ ଙ୍କା ଦେଇକି ସେତିକି ହିଁ ଖାଉଚୁ। ଅଧିକ ତ ଖାଉନୁ ନା? ତାପରେ ବି ଶୁଖାରେ ଗୋଟେ ହି ଶୁଖା ଦେବେ। ଆଉ ଯଦି ମାଗିଲେ ଦେବେନି। ଆରେ ଏଇ କଥା କେମିତି ଯେ?
ହଁ ତାପରେ ଏଇ ଯଉ ଚାର ଛକ ପାଖରେ ଯଉ ଗ ଗୋଟେ ଗୋଟେ ଟର୍ଣିଂ ଟା ନାଇଁ ସେଇଠି ଯଉ ଗୋଟେ ଅ ଅଛି ଗୋଟେ ଗୁପଚୁପ ଦୋକାନ ଟା। ସେଇଠି ନା ସେଇଠି ହିଁ, ହଁ ସେଇଠି ହିଁ ଯଉ ଗୁପ୍ ଚୁପ୍ ଦଶ ଟଙ୍କାରେ ଦିଇଟା ଦଉ ଆଉ ଚାଳିଶ ଯୋଉ କୋଡିଏ ଟଙ୍କାରେ ଦଉଛନ୍ତି ପାଞ୍ଚଟା। ନା ପାଞ୍ଚଟା ତ ନୁହେଁ ଦଶ ଦଶଟା ନା ନଅଟା ଏମିତି ଦଉଛନ୍ତି ମୁଁ ଭାବିଲି ଦଶ ଟଙ୍କାର ଯଦି ଚାରିଟା ଦଉଛନ୍ତି ମୋ ଯୋଉ ଦିଟା ଦଉଛନ୍ତି। ତାହେଲେ ଆମ ମାନେ ଦଶଟଙ୍କାରେ ଖାଇବା ଅପେକ୍ଷା ଅଲଗା କୋଉଠୁ ଖାଇଲେ ବି ଭଲ ହବ ନା କାରଣ ଆ ତା ଟେଷ୍ଟ ଟିକେ ଭଲ ଲାଗେ ତ ସେଇ ଯୁଗରୁ ମୁଁ ସେଇଠୁ ହି ଖାଏ ତାପରେ ଆମ ମୁଁ ଟିଉସନ ଗଲା ବେଳେ ଗୋଟେ ଯା ଗା ଅଛି ସେଇଠି ହିଁ ନା ସେି ମୁଁ ତାଙ୍କ ପାଖରୁ ଟ୍ୟୁସନ ଗଲାବେଳେ ଟ୍ୟୁସନ ରୁ ଆସା ବେଳେ ଡେଲି ଡେଲି ଯୋଉ ଖାଉଛି ଗୁପଚୁପ୍ ସେ ମତେ ଏବେ ମାନେ ଯେତେବେଳେ ମୁଁ ପଇସା ଭୁଲି ଯାଇଥିବି ନବାକୁ ମୋର ମନେ ନଥିବ ସେତେବେଳେ ମୁଁ ସେଉଠୁ ହି ତାଙ୍କ ଠାରୁ ଗୁପଚୁପ୍ ନେଇଯାଏ ଗୁପଚୁପ୍ ଖାଇଦେଇକି ଯାଏ ଆଉ ତା ପରଦିନ ଆସିଲେ ପଇସା ଦେଇଦିଏ ତାପରେ ମୁଁ ଯୋଉ ଆପଣଙ୍କ ପାଇଁ ଆଣିଥିଲି ଥରେ ଦହି ଗୁପ୍‌ଚୁପ୍ ଆପଣଙ୍କର ମନେ ଅଛି ନା ନାଇଁ ଆଉ ସେଦିନ ବି ମୁଁ ପଇସା ନବାକୁ ଭୁଲି ଯାଇଥିଲି ମୁଁ ତାଙ୍କ ଠାରୁ ବାକିରେ ନେଇ ଆସିଲି ସେ ବି ଆଉ ମତେ କିଛି କିଛି କହିନଥିଲେ ଆଉ ମୋର ଯେତିକି ସବୁ ସାଙ୍ଗ ମାନେ ଅଛନ୍ତି ଆମେ ସମସ୍ତେ ତାଙ୍କରି ଠାରୁ ବି ଖାଉ କାରଣ ତାଙ୍କ ଟେଷ୍ଟ ଟା ବି ଭଲ ଲାଗେ ଆଉ ସେ ସୁଖା ଜାଣିଛନ୍ତି କି ନାଇଁ ଆମେ ଯଦି ଦଶ ଟଙ୍କାରେ ବି ଖାଉ ଆମକୁ ସେ ଚାରିଟା ସୁଖା ଦେଇ ଦିଅନ୍ତି।
ଆରେ ୱାଃ ତମ ମୁଁ ତମ କେମିତି ଭାବୁଛ ଯେ ମୁଁ ଭୁଲି ଯାଇଥିବି ତମେ ଯୋଉ ମତେ ଦହି ଗୁପଚୁପ୍ ପାଣି ଦେଇଥିଲ ତାର ଟେଷ୍ଟ ଟା ଏକ୍ଟୁଆଲୀ ବହୁତ ରୁ ବହୁତ ଭଲ ଥିଲା ତା ଟଷ୍ଟ ଟା। ମାନେ ମୁଁ ଯଦି କହିବି ତମେ ଅ ମୁଁ ତ ସେ ଆଉ କୋଡିଏ ଟଙ୍କା ମାନେ ଚାଳିଶ ଟଙ୍କା ହିସାବରେ ଦହିଗୁପଚୁପ ପାଇଁ ବହୁତ ଭଲ କ୍ଵାଣ୍ଟିଟି ଆଉ ଭଲ କ୍ଵାଲିଟି ବି ଦେଇଥିଲେ ଆଉ ତାପରେ ତମେ ତ ଜାଣିଛ ତାଙ୍କଠୁ ଅଶୀ ଟଙ୍କା ବାକି କରିକି ଆଣିଥିଲ ଆଉ ତମେ ଯାହା ଇନକମ କରିଛ ସେଥିରେ ବଧେ ସୁଝି ନ ହେଲେନେକ୍ସଟ୍ ଇନକମ ରେ ସୁଝି ଦବ ଆଉ। ନହଲେ ବି ନେକ୍ସଟ ଇନ୍କମ ରେ ସୁଝଦବ ଯଦି ହବ ଆଉ ତମେ ଯୋଉ କ ସେ ଚାରିଟା ଶୁଖା ଦଉଛନ୍ତି ମୁଁ ସତରେ ଶୁଣିକି ଖୁସି ହେଇଗଲି ଆରେ ତମେ ତାଙ୍କ ଡେଲି କଷ୍ଟମର ନା ସେଥିପାଇଁ ତମ ପାଇଁ ପାଇଁ ସେ ଟିକେ ଡିସକାଉଣ୍ଟ କରିକି ଦଉଥିବେ ଆଉ ତାପରେ ବି ସୁଖା ଅଧିକ ଦଉଥିବେ ତ ମୁଁ କଣ କରିବି ନା ତମର ସହିତ ହିଁ ଯିବି ସେଇ ଜାଗାକୁ ଦହିିଗୁପଚୁପ ଖାଇବା ପାଇଁ। ତମର ସହିତ ହିଁ ମୁଁ ଯଦି ସେ ଜାଗାକୁ ଦହି ଗୁପଚୁପ ଖାଇବାକୁ ଯିବି ତାହେଲେ ଅ ମତେ ବି ସେମାନେ ସେଇ ହିସାବରେ ଅଧିକ ଶୁଖା ଦେବେ ଆଉ ଅଧିକ ଇଏ ବି ଦେବେ ତ ତମେ କଣ କହୁଛ ତମେ ମାମୁଁ ଘରୁ ଆସିଲେ ଆମେ ସେଇଠି ହିଁ ଗୁପଚୁପ ଖାଇବାକୁ ଯିବା।
ହଁ ଆପଣ ଯଦି ଚାଲିକି ଯିବେ ତାହେଲେ ନିଶ୍ଚିନ୍ତ ଯିବ କାରଣ ଆକ୍ଚୁଲି ମୋ ଗାଡି ଟେ ଖରାପ ହେଇଯାଇଛି ତ ସେଇ ଯୁଗୁରୁ ମୁଁ ଏବେ ଯୁଆଡେ ବି ଯାଉଛି ମତେ ଘର ଲୋକ ନେଇକି ଛାଡୁଛନ୍ତି ନହେଲେ ମୁଁ ଚାଲି ଚାଲି ଯାଉଛି ଆଉ ଆମ ଦି ଜଣଙ୍କୁ ତ କେହି ଘର ଲୋକ ନେଇକି ଛାଡି ହ। ତ ଆମେ ଚାଲି ଚାଲିକି ପଳେଇବା ଆଉ ଚାଲି ଗଲେ ବି ଆମ ପାଇଁ ଭଲ କାରଣ ଆମେ ମାନେ ମୋଟା ହେଇଗଲେଣି ପତଳା ବି ହେଇଯିବ ଆଉ ଜାଣିଛନ୍ତି ସେଇଠି ଯୋଉ ଚାଳିଶ ଟ ଚାଳିଶ ଟଙ୍କାର ଯୋଉ ଦହିଗୁପ୍ ମୁଁ ତାଙ୍କ ଠାରୁ କୋଡିଏ ଟଙ୍କାରେ ସେ ମତେ କୋଡିଏ ଟଙ୍କାରେ ଚାରିଟା ଦିଅନ୍ତି ଆଉ ସମସ୍ତ କୋଡିଏ ଟଙ୍କାରେ ଚାରିଟା ତାଙ୍କର ଆଉ ଯୋଉ ଚାଳିଶ ଟଙ୍କାରେ ତାଙ୍କର ଆଠ ଟା କିନ୍ତୁ ମତେ ସେ କୋଡିଏ ଟଙ୍କାରେ ପାଞ୍ଚ ଟା ଦିଅନ୍ତି ଚାଳିଶ ଟଙ୍କାରେ ଦଶଟା ଦିଅନ୍ତି ମୋର ତ ଭଲ ଫାଇଦ ହିଁ ହଉଛି ତ ମୁଁ ସେଇଠୁ ହିଁ ଖାଇବି ଆଉ ଏପଟ ମୁଁ କେବେବି ଖାଉନି ଗୁପଚୁପ୍ ଆଉ ଆପଣଙ୍କ ସ୍କୁଲ ପାଖରେ ଯୋଉ ଗୁପଚୁପ ଦୋକାନ ଟା ଅଛି ମନେ ଅଛି ତ ଯୋଉ ଆପଣଙ୍କ ବାର୍ଡେ ରୁ ଯୋଉ ଆର ବର୍ଷ ଆମେ ଖାଇଥିଲେ ସେଇଉଠୁ ହିଁ ତା ଗୁପଚୁପ୍ ଟା ବି ବହୁତ ଭଲ ଲାଗେ କିନ୍ତୁ ସେ ଗୋ ଟଟିେ ହିଁ ସୁଖାିଅନ୍ତି ସେ ମୁଁ ବି ତାଙ୍କ ଠାରୁ ଖାଏନି ଆଉ ନହେଲେ ଆଗରୁ ମୁଁ ଆପଣଙ୍କ ସହିତ ଯାଇକି ଖାଉଥିଲି।
ପରା ସେ ଯେ ଅକଲ ମୁହଁ ଆମ ସ୍କୁଲ ପାଖରେ ଗୁପଚୁପିଏ କରନ୍ତି ସିଏ ଆମ ମମ ସାଙ୍ଗ ଯୋଉ ଶୁଭ ଲକ୍ଷ୍ମୀ ଜାଣିଛ। ତାଙ୍କ ତାରି ଗୋଟେ ସାଙ୍ଗ ତା କଲେଜ ର ସେ ତାଙ୍କର ଝିଅ ଆଉ ଶୁଭଲକ୍ଷ୍ମୀ ସାଙ୍ଗ ତ ସେ ଶୁଭଲକ୍ଷ୍ମୀକୁ ଚିହ୍ନିଛନ୍ତି ଆମେ ଯଦି ସେଦିନ ଯାଇକି ବି ଆଉ କହିନାହାନ୍ତି ଆଉ ଗୋଟେ ଅଙ୍କଲ ସୁଖା ସମସ୍ତଙ୍କୁ ଦଏ ସେ ଦେଇପାରିଥାନ୍ତି କାରଣ ସେତେବେଳେ ମାନେ ରାତି ବି ହେଇ ଆସିଥିଲା ନା ତାଙ୍କର ଏବେ ବନ୍ଦ କରିବାର ଟାଇମ ହେଲେ ଆମେ ତ ମା ଦେଲେ କି ଆଉ ସେ ଦେଲେନି ଆଉ ତମେ ଯୋଉ କହିଲ ତମ ବି ଏମଡବ୍ଲୁ ଟା ଖରାପ ହେଇଯାଇଛି ମତେ ଶୁଣିକି ବହୁତ ଦୁଃଖ ଲାଗିଲା ନହେଲେ ତମର ମନେ ଅଛି ଆମେ ଯୋଉ ମୋ ମାମୁଁ ଘରେ ଯାଇଥିଲେ ତାପରେ ବିଏମଡବ୍ଲୁ ରୁ ଏଇଠିକି ଆସିକି ଘରେ ଡେସ ଚେଞଜ କରିକି ତାପରେ ଆମେ ଆଦିବାସୀ ମେଳା ଦେଖିବାକୁ ଯାଇଥିଲେ ଆଉ ଗୋଟେ ମେନ କଥାଟେ ତମେ ଆଜି ମାମୁଁ ଘର ଯିବା ପୂର୍ବରୁ ଆମେ ଟାସ୍କ ଟା କରିକି ଦେଇଦବା ଠିକ ଅଛି। ଆଉ ଟିକେ ପରେ ଆସିବ ଏଗାରଟା ଖଣ୍ଡେ ବେଳୁ ଆମେ ଟାଙ୍କ କରିକି ପିବା ଦୀପାକୁ ଦବାନି ବିଲେଇକୁ ତ ଜମାରୁ ବି ଆମେ ଦବାନି ଆମେ ଆମର ଟ୍ୟାନ୍ କରିକି ପିଇବା।
ହଁ ଯଦି ହବ ଆମେ ଆମେ ଗେଣ୍ଡୁକୁ ବି ନେଇ ଆସିବା ସିଏ ବି ଟିକେ ପିଇଦବ କିନ୍ତୁ ସିଏ ଆସିବ କି ନାଇଁ ମୁଁ ଜାଣିନି ଆଉ ସେ ଯଦି ନବି ଆସିଲେ ଆମ ମାନେ ପି ପିଇଦବା ଆପଣଙ୍କର ଯୋଉ ଅମଲ କୁଲ ବୋତଲ ଅଛି ସେଇଥିରେ ଆମେ ପୁରା ଅ ଯୋଉ ପାଣି ଫୁଲ କରିଦେବା ସେଥିରେ ଟ୍ୟାଙ୍କ ପକେଇକି ତାକୁ ଟି କେନାକୁ ସେକ କରିଦେଲେ ସେଟା ପୁରା ମିଳେଇଯିବ ତାପରେ ଆମକୁ ଆ ଚାମଚ ରେ ଗୋଳେଇବାକୁ ବି ପଡିବନି।
ଆରେ ଆପଣ ଯାହା କହିଲା ଆମେ ତାହେଲେ ସେଇୟା ହିଁ କରିବା ମୋ ଅମୁଲ କୁଲ ବୋତଲ ଟାକୁ ସହିଦ କରିଦବା ଆମର ଗିଲାସ ଥାଉ ଥାଉ ମୁଁ ତ ଜମା ଏଇଟା ହବାକୁ ଦେବିନି ଜମାରୁ ବି ନୁହେଁ ମୋର ଅମୁଲ କୁଲ ବୋତଲ ଟା କେତେ ଭଲ ବୋତଲ ଟା ଅଛି। ମଁତାକୁ ସବୁଆଡେ ଯୁଆଡ଼େ ଗଲେ ପାଣି ନେଇକି ପିଇବାକୁ ଯାଉଛି ଆପଣ ଏମିତି କେମିତି କରିବେ ଯେ ହଉ ମୁଁ ଏବେ ତାହେଲେ ରଖୁଛି ତମକୁ ଘରକୁ ଆସିବ ଟ୍ୟାଙ୍କ କରିକି ପିଇବା ଆଉ।
ହଉ ରଖ।